ଜୟ ସାତସ୍
ଜୟ ଶ୍ରୀ ଜଗନ୍ନାଥ। ଆଉ କେମିତି ଅଛନ୍ତି?
ଭଲ ଅଛି ଭଗବାନଙ୍କ ଦୟାରୁ।
ଜଗା ଯେହେତୁ ସମସ୍ତିଙ୍କର ଅଛନ୍ତି ଆପଣ ବି ରହିବେ। କଣ କରୁ
ଆପଣଙ୍କର ବାର୍ତ୍ତା ଟି ଆମକୁ ଶୁ ଭଲ ଭାବରେ ଶୁଭା ଯାଉନି ଗୀତ ବାଜୁଛି ଆପଣଙ୍କ ପାଖରେ।
ଆଜ୍ଞା ଆଜ୍ଞା ଟିକେ।
ଆଜ୍ଞା ଟିକେ ତାର ଆଜ୍ଞା ଆଜ୍ଞା।
ଠିକ୍ ଅଛି।
କପିରାଇଟ୍ ପଡ଼ିଲା ଭଳିଆ ପୁଣି ପଡିଯିବ।
ଆଜ୍ଞା
ଆଜ୍ଞା?
ଆପଣଙ୍କ ନାମ?
ଉଁ-ଉ ତୃପ୍ତି। ଆପଣଙ୍କର?
ଆଜ୍ଞା ଆପଣ କୋଉ ଜାଗାରେ ଅଛନ୍ତି ଆପ୍ ଆପଣଙ୍କର ମାନେ ଏ-ଏ ଆ-ଵ୍-ଵ୍ ମାନେ ଇଏ ଠିକ୍ ସେ ଆସୁନି ବା। କଥାଟା ଠିକ ସେ ପହଞ୍ଚି ପାରୁନି ମୋ ପାଖରେ।
ଏବେ ଠିକ ହେଲା କି, ଶୁଭୁଛି କ୍ଲିୟର? ଆଜ୍ଞା ମୁଁ କହିଲି ଆପଣ ଏବେ କଁ କରୁଚନ୍ତି।
ମୁଁ ଏବେ ମୋରୋ ନିଜର ଗୋଟେ କାର୍ଯ୍ୟାଳୟ ଅଛି ସେଠାରେ ଅଛି ଆଉ। ସଂସ୍ଥାରେ ବସିଛି ଆଉ କାମ କିଛି କରିଥିଲି ଆଜ୍ଞା ଆପଣ।
ମୁଁ ସେଇି ଏବେ ଡ୍ୟୁଟିରେ ଅଛି ଡ୍ୟୁଟିରୁ ଟିକେ ଫାଙ୍କା ମଳିଲା ମୁଁ ସେଇ । ମୁଁ କହିଲି ନାଇଁ ଟିକେ କଲ କରିଦିଏ ମ୍ୟାମ୍ କେମ୍ କଁ କରୁଚନ୍ତି କଁ ନାଇଁ।
ଆଜ୍ଞା ଆଜ୍ଞା ଆପଣ ଏବେ କୋଉଠି ରୋହୁଛନ୍ତି।
ମୁଁ ଏଇନା ଗାଁରେ ଅଛି ଘର ପାଖରେ ଗୋଟେ ଫ୍ଲିପ୍ କାର୍ଟ ଅଫିସ ଅଛି ସେଇଠି କାମ କରୁଛି।
ଆଚ୍ଛା ଆଚ୍ଛା ଆପଣଙ୍କ ଘରଟା କୋଉଠି।
ସାଲେପୁରୁ ଆପଣଙ୍କର।
ଆମର ଭଦ୍ରକ ମୁଁ କିନ୍ତୁ ଭୁବନେଶ୍ୱରରେ ରୋହୁଚି।
ଓହୋ ଜବ୍ କରୁଚନ୍ତି ତ ସେଠି କୋହୁଥିଲେ।
ଆଜ୍ଞ ଆଜ୍ଞା ଆଜ୍ଞା।
ମାନେ କେତେ ବର୍ଷ ହେଲାଣି ଭୁବନେଶ୍ୱରରୁ ଆସି ଜବ୍ କଲେଣି।
ଅଁ ଭୁବନେଶ୍ଵର ମୁଁ ଦୁଇ ହଜାର ଅଠରରେ ଆସିଲି।
ବାପ୍ ରେ ଆସି ଛଅ ସାତ ବର୍ଷ ହେଲାଣୀ।
ଆଜ୍ଞା ଆଠ ବର୍ଷ ନଅ ବର୍ଷ ହେଇଯିବ
ଆଜ୍ଞା ଆଜ୍ଞା।
ଠର, ଉଣେଇଶ, କୋଡିଏ, ଏକୋଇଶି, ବାଇଶି, ତେଇଶି, ଚବିଶି, ପଚିଶି, ଛବିଶି। ଅଁ ଛଅ ସାତ ଆଠ ବର୍ଷ ହେଇଗଲାଣି।
ହୁଁ ହୁଁ ହୁଁ ହୁଁ ଆଉ ସବୁ ଘରେ କିଏ କିଏ ଅଛନ୍ତି?
ଘରେ ବାପା ବୋଉ ମୁଁ ଆଉ ମୋ ସାନ ଭାଇ। ଆମେ ଚାରି ଜଣ ଛୋଟିଆ ଆମର ଆଜ୍ଞା ଆଉ ଆପଣଙ୍କର।
ଆମ୍ ବି ଚାରିଜଣ ଅଁ ଖାଲି ଆମର ଦି ଭାଇ ଆଉ।
ଆଜ୍ଞା ଆଜ୍ଞା।
ମୁଁ ସାନ ମୋର ଜଣେ ବଡ ଭାଇ ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା।
ଏମିତିରେ ଆମେ ଚାରିଜଣ କିନ୍ତୁ ଆମର ଜଏଣ୍ଟ ଫ୍ୟାମିଲି ବି ଅଛନ୍ତି ବଡବାପା ବଡବୋଉ।
ନାଇଁ ନାଇଁ ସେମିତି ତ କହିବା ପାଇଁ ଗଲେ ମୋରୋ ପରିବାର କହିଲେ ବୋହୁତ ବଡ। ଯଦି ସେମାନଙ୍କୁ ଏକ କରିବି ତାହେଲେ ହୋଉଛି ଆମର ସାତ ବାପା ମାନେ ବଡବାପା ସାନ ବାପା ମାନେ ମିଶିକି ସାତ ବାପା ତାପରେ ଇଏ ଭାଇ ଭାଉଜ ତାଙ୍କର ଉଁ ଭୋଉଣୀ।
ହୁଁ ତାଙ୍କ ପୁଅ ଝିଅ ସବୁ ମିଶିଲେ ଆଳୁ ତ ନିହାତି ସତୁରି ଅଶି ଲୋକୋ ହେଇଯିବ ତମର।
ହୁଁ ଆମର ଯେତେବେଳେ ଆମ ଘରେ ଗୋଟେ ପୂଜା ହୁଏ ଆମ ଘରେ ଗୋଟେ ପୂଜା ହୁଏ ସେ ଲକ୍ଷ୍ମୀଙ୍କର ପୂଜା ହୁଏ ମାନେ ଆମ ନିଜ ପରିବାରର ହୁଏ। ସେଟା ହୋଉଛି ସେଇ ପୂଜାରେ ଆମର ସମସ୍ତେ ଘରର ସବୁ ପରିବାରର ସମସ୍ତେ ସବୁ ମେମ୍ବର ମାନେ ଆସନ୍ତି। ସେଇଦିନ ଜଣା ପଡିଯିବ ଆପଣଙ୍କର ଘରେ କେତ୍ ତେ ଲୋକ ବର୍ଷକର ଗୋଟେ ଥର ସମସ୍ତେ ଏକଜୁଟ୍ ହେବେ। ବୋହୁତ ବଡ କୁଟୁମ୍ବ ଆମର।
ହୁଁ ହୁଁ ହୁଁ।
ତାପରେ ବି ଆମର ବି ହେଲା ଚାରିଟା ମାନେ କୁହନ୍ତିନି କି ଏଁ ଚାରିଟା କଣ ପ ପରିବାର ଯୋଉ କୁହନ୍ତି କଣ? ଅଁ ଯେ ମାନେ ଯେମିତି କୁଟୁମ୍ବ ଜେଜେ ଜେଜେ ବାପାଙ୍କର ଚାରି ଭାଇ। ସେଇ ଟାଇପର ଆଜ୍ଞା। ସେ ସେଇଦିନ ଆଜ୍ଞା। ସେଇ ଆମର ଯୋଉ ପୂଜାଟା ହୁଏ, ତୋଟାଲି ଆମର ଅଁ ଆମ ଗାଁ ଟା ହୋଉଚି ବୋହୁତ ବଡ ଗାଁ ଟା। ହଜାର ଦି ହଜାର ଲୋକ ତ ମାନେ ତାଙ୍କ ପାଇଁ ଭୋଜିର ଆୟୋଜନ ହୁଏ ତା ସହିତ ତ ଆମର ସବୁ ଯେତିକି ଆମର ପରିବାର ଲୋକ ଥାଆନ୍ତି ବନ୍ଧୁବାନ୍ଧବ ସବୁ ମିଶିଗଲେ ମାନେ ସେଇ ସମୟଟା ତିନି ଚାରି ଦିନି କେମିତି ପଳାଏ ଜଣା ପଡେନି। ଆଗରୁ ଛୋଟ ବେଳେ ଥି ସିଏ ମାନେ ସେ ସମୟ ପୁରା ଅଲ ମାନେ ମଣିଷ ଭାବୁଥିବ କି ଏଇ ସମୟଟା ଏଇଠି ରହିଯାଉ। ଯେବେଠାରୁ ଘରେ ରହୁଥିଲେ ସେବେଠୁ ଜଣା ପଡୁନଥିଲା ଏସବୁର ମୂଲ୍ୟ ଜଣା ପଡୁନଥିଲା ଯେବେ ବାହରେ ରହୁଛେ ସେଇ ବର୍ଷ ଯୋଉ ଗୋଟେ ଥର ଯୋଉ ମିଶୁଚେ। ସେ ସମୟଟା ପୁରା କହିବା ପାଇଁ ଗଲେ ଭୁଲି ହୁଏନି। ତା ଯେବେ ସରିଯାଏ ସେଟା ଭାରି କଷ୍ଟ ହୁଏ। ଲକ୍ଷ୍ମୀ ପୂଜା ଆମର କୁମାର ପୂର୍ଣ୍ଣିମାରେ ଲକ୍ଷ୍ମୀଙ୍କର
ମୁଁ ବୁଝିଲି ବୁଝିଲି ବୁଝିଲୁ ବୁଝିଲି ଆଜ୍ଞା ଆଜ୍ଞା ସେପଟେ ହଁ ଭଦ୍ରକରେ ବହୁତ ପୂଜା ସେ ପୂଜା ବି। ଭଲ କିନି ହୁଏ।
ଆମର ଏଇଟା ହଉଚି ଆମ ଜେଜେପାଙ୍କ ଅମଳରୁ ଆମର ଗୋଟେ ଆମେ ଜେଜେବାପାଙ୍କ ଅମଳରୁ ଆମର ପୂଜା ହେଇ ଆସୁ ଥିଲା ଆଜ୍ଞା ଆମର ଘରେ କେବଳ ବର୍ଷକ ଥରେ ଗୋଟେ ପୂଜା ହୁଏ ସେଟା ହୋମ ଫୋମ ହୁଏ ପୁରା ଗାଁ କୁ ମାନେ ପ୍ରସାଦ ସେବନ ବି ହୁଏ।
ସେବନ ହୁଏ ଆଉ ନିହାତି ଦିଇ ହଜାର ତିନି ହଜାର ଲୋକ ଖାଆନ୍ତି ସେ ଦିନେ ଦିଇ ଦିନରେ।
ଆଜ୍ଞା ଆଜ୍ଞା। ସେ ଗୋଟିଏ ପୂଜା ଆମର ହୁଏ ଯୋଉଟାରେ କି ସବୁ ଲୋକ ଆମେ ଏକଜୁଟ ହଉ।
ଆପଣଙ୍କ ଘରେ ତ ବାହାରେ କିଏ ରହୁଥିବେ ନା ସବୁ ଯାକ ଓଡିଶାରେ।
ନାଇଁ ନାଇଁ ଆମର ବହୁତ ବାହାରେ ବି ରହୁଚନ୍ତି। ମାନେ ଗାଁ ରେ କେହି ରହୁନାହାନ୍ତି। ବାହାରେ ଓଡିଶା ବାହାରେ ବି ରହୁଚନ୍ତି ଆଜ୍ଞା ଆଜ୍ଞା। ୟୁ ଏସ୍ ରେ ରହୁଚନ୍ତି ମୋ ଦିଦି।
ସିଏ ବି ଆସନ୍ତି ସେ ଟାଇମରେ।
ଆସନ୍ତି ସେଇ ସମୟରେ ସମସ୍ତେ ସେ ଛୁଟି ନେଇକି ଆସିବା ପାଇଁ ଚେଷ୍ଟା କରନ୍ତି କିନ୍ତୁ ଆଗରୁ ଥିଲା ଯେ ସମସ୍ତେ ଆସିପାରୁଥିଲେ। କିନ୍ତୁ ଏବେ ଗୋଟେ କୁହନ୍ତି ନାଇ କି ଆଉ ଧୀରେ ଧୀରେ ଧୀରେ ଧୀରେ ପଇସା ଇଏରେ ସମ୍ପର୍କ ମାନେ ଦବି ଯାଉଛି।
ପଇସା ଦବ ତ ସିଏ କଣ କରିବ ଠିକ ନାହିଁ କେତେ ସେ ପଇସା
ପଇସାର ଭାର ଏତେ ଭିତରେ ସମ୍ପର୍କର ହଁ ସମ୍ପର୍କ କୋଉଠି ଦବି ଯାଉଛି।
ଆଜ୍ଞା ଆଜ୍ଞା।
ଏଇ ବର୍ଷେ ଦି ବର୍ଷ ହବ ସମସ୍ତେ ବୋଧେ ଆଗରୁ ସମସ୍ତେ ଚେଷ୍ଟା କରୁଥିଲେ ଆସିକି ପହଞ୍ଚିବା ପାଇଁ ଏବେ ହଉଚି ନା କିଏ କୌଣସି ବାହାନା ଦେଖେଇକି ବି ରହିଯାଉଛନ୍ତି।
ହୁଁ ହୁଁ ହୁଁ। ନାଇଁ ଏଇଟା ଯୋଉଟା କହିଲେ ଠିକ କଥା କାହିଁକି ନା ତାପରେ ସିଏ ବି ୟୁ ଏସ୍ ରୁ ଆସିଲେ ତାଙ୍କର ବି ପଇସା ଖର୍ଚ୍ଚ। ହଇଚି ସେତିକି ସି ବି ଯଦି ସେତିକି ପଇସା ପଠେଇଦେବେ ନିହାତି ତ ପାଶହ ଲୋକ ଖାଇବେ।
ସେଟା ବି ସତ କଥା କିନ୍ତୁ ସେ ଯୋଉ ସମୟଟା କଣ କହିଲେ ଆମେ ସବୁବେଳେ ଜୀବନ ସାରା ତ ବଞ୍ଚି ଞ୍ଚି ଥିବା ପନ୍ତେ ପଇସା ପାଇଁ ଇନକମ୍ କରିବା ପଇସା ସମସ୍ତେ କମଉଛନ୍ତି କିନ୍ତୁ ସେ ଖୁସି ଟା ଆଉ ମିଳିବନି ନା। ଆ ସତରେ ଭାଇ ଆଜ କାଲିକା ଦୁନିଆରେ ପଇସାର ଇଏ ଟା ଏତେ ହେଇଗଲାଣି ଯେ ପଇସା ଭିତରେ ସମ୍ପର୍କ କୁଆଡେ ଲୁଚିଗଲାଣି।
ମନିର ପାୱାର ମନି ଇଜ ହନି।
କିନ୍ତୁ ସେ ସବୁ କିଛି ବି ନାଇଁ। ଯଦି ତମ କତିରେ ପଇସା ଅଛି ତମର ଗୋଟେ ମାନେ କିଛି ଗୋଟେ ରୋଗ ଭୋଗ ହେଲା କି ଆଜି ହ ଠାତ୍ ଆପଣ ବସିଚନ୍ତି ହା ହାର୍ଟଆଟାକ ହେଲା କି ଯଦି କହୁନାହାନ୍ତି ଆପଣ ବର୍ତ୍ତମାନ ଅ ପାଇଁ ମୁଁ ଏଠି ବସିଚି ମୋ ପାଖରେ କ କୋଟି କୋଟି ଟଙ୍କା ଅଛି। ମୋ ବର୍ତମାନ ପାଇଁ ମୁଁ ଏଠି ଏକୁଟିଆ ବସିଚି କାହା ସହିତ ସମ୍ପର୍କ ରଖିନିଲି ମତେ ହାର୍ଟଆଟାକ ହେଇଗଲା କେଇ ଗୋଟେ ଥିଲେ ସିନା ତ ମତେ ନେଇକି ହ ମାନେ ହସ୍ପିଟାଲକୁୁ ନେଇକି ଗଲେ ମତେ ବଞ୍ଚେଇବ ସେ ପଇସା କଣ ମତେ ବଞ୍ଚେଇବ କି।
ନା ତାର କଣ ଗୋଡ ଅଛି ନା ହାତ ଅଛି।
ସେଇ ସେଇଟା କିନ୍ତୁ ଲୋକ ବର୍ତ୍ତମାନ ପାଇଁ ବୁଝିବା ପାଇଁ ନାରାଜ ହେଇଗଲେଣି ସମସ୍ତେ ପଇସା କୁ ନି ଜର ଭାବି ଦଉଚନ୍ତି ଆଉ ସେଇ ଭିତରେ ସମ୍ପର୍କ ହଜି ଯାଉଚି କୁଆଡେ କଣ ହେଇଯାଉଚି।
ନାଇଁ ଯୋଉଟା କହିଲେ ସ ଆକ୍ଚୁଆଲି ସତ କଥା ପଇସା ସମ୍ପର୍କ ଗଢେ। ପଇସା ସମ୍ପର୍କ ବି ଏ ବି ଭାଙ୍ଗେ। କହନ୍ତିନି ମନି ଇଜ ଏ ସ୍ଵିଟର ଦେନ ହନି।
ହଁ। ଆ ଆଜି ଆଜିକାଲି ଦେଖୁନାହାନ୍ତି ଗୋଟେ ନଡିଆ ଗଛ ପାଇଁ ଗୋଟେ ଭାଇ ଭାଇକି ମୁଁ ଦେଖୁଥିଲି ଭାଇ ଭାଇକି ହାଣି ଦୋଉଚି। କି ଗୋଟେ ମାଛ ଭାଗ ପାଇଁ ହିଁ ଭାଇକି ମାରିଦେଲାଣି। ମାନେ କଣ ମାନେ ଦୁନିଆ ଗୋଟେ ମାଛ କେତେ ଟଙ୍କା ଶହେ ଦୁଇ ଶହ ଟଙ୍କାର କଥା ନୁହଁ।
ଯଦି ମଣିଷ ସେଇଟା ବୁଝିଯାଆନ୍ତା ତାହେଲେ ଆଜି ଏମିତି ବାସ୍ ମାନେସ୍ ମାନେ ଆଜିକାଲି ମଣିଷର ମାନବର ଚିନ୍ତାଧାରା କେମିତି ଆପଣ ଦେଖୁନାହାନ୍ତି।
ଏସବୁ ମୁକ୍ତି ପାଇବାର ଅଛି ଗୋଟିଏ ଜିନିଷ ଭଗବାନଙ୍କୁ ଡା କ ଭଗବାନଙ୍କର ନାମ ଜପ। କହନ୍ତିନି ରାଧା ରାଧା ରାଧା ନାମ ଜପିକିରି ଏ ଜୀବନଟାକୁ କହନ୍ତିନି ଭଲରେ ଜୀବନଟାକୁ ନବାର ଅଛି ପଇସା ଦରକାର ନିହାତି। ତା ବୋଲି ନୁହେଁ ଯେ ପଇସା ପାଇଁ ସମ୍ପର୍କ ହଁ। ସମ୍ପର୍କଟାକୁ ଭାଙ୍ଗି ଦବା କି ଭାଇଚାରା ଭା ରଖିବାନି ସେଇଟା ଭୁଲ କଥା ସମସ୍ତେ ମିଳିମିଶି କେମତି ଚଲେଇବା।
ନ୍ୟୁଜ ପାଉଚି ଯେତେ ଶୁଣୁଚି ମତେ ଭାରି ଖରାପ ଲାଗୁ କିଏ ଗୋଟେ ନଡିଆର ଦାମ କେତେ ଟଙ୍କା। କୋଡିଏ ତିରିଶ ଟଙ୍କା ଦେଲେ ନଡିଆଟେ ମିଳିଯାଉଛି। ନଡିଆ ଗଛ ପାଇଁ ଜଣଙ୍କୁ ହାଣି ଦଉଚ। କଣ ଲାଭପାଉଚ ମାଛ ମାଛ ହଉଚି କେତେ ଟଙ୍କା। ତମେ ମାଛ ଖାଉନ ନା କିଣି ପାରିବନି ନା ତମେ କି ଛି ଇଏ ନାହିଁ ମାଛ ଶହେ ଦୁ ଦେଢଶହ ଟଙ୍କା ଦେଲେ ମାଛ କେଜି ଏଟେ ଗାଁ ରେ ମିଳିଯାଉଚି। ସେଇ ମାଛ କେଜିିଏ ପାଇଁ ଗୋଟେ ଲୋକଙ୍କୁ ହାଣିଦବାଟା ମାରି ଦବାଟା ଜୀବନରୁ କେ
ସେଇଟା ଯଦି ମଣିଷ ବୁଝିଯିବ ନା ଏ ସବୁ ଆଉ ଜିନିଷ ଏଇ ସବୁ ଅସୁବିଧା ହବନି ଡେଲି ଯୋଉ ନ୍ୟୁଜ ବାଲା ଯୋଉ ଧରିକି ବୁଲୁଛନ୍ତି ଭୂମ୍ ସେଟା ଆଉ ଧରନ୍ତେନି।
ସବୁ କମିଯିବ ସବୁ କମିଯିବ ଆଜ୍ଞା।
ଉଁ ଏବେ ତ ଆଉ କମୁନି ବଢୁଚି।
ନାଇଁ ନାଇଁ ଆପଣ ଯୋଉଟା କହିଲେ ଯୋଉ ଅନୁସାରେ ପ୍ଲାନିଂ କରାଯିବ ଆପଣ ଯୋଉଟା କହିଲେ ସେଇଟା କଲେ ସବୁ କମିବ କିନ୍ତୁ ଏ ତ ପିଲା କେହି ଶୁଣୁନାହାନ୍ତି ନା ସବୁ ତାଙ୍କ ମନ ମୁ ତାବକ ରେ ଚାଲିଚି ଏମିତି ଗୋଟେ ଭଗବାନ ବୋଲି ଜିନିଷଟା ବୋଲି ଅଛି କିଛି ନା ନାଇଁ ତାଙ୍କର ଡର ଭୟ ନାହିଁ। ଯିଏ ଭାବିଲା ପଇସା ମୋ କତିରେ ଅଛି ମୁଁ ସବୁ କରିପାରିବି ସେଇଟା ଭୁଲ। ସେଇଟା ଭୁଲ୍ ଭଗବାନ ବୋଲି ଗୋଟେ କିଏ ଅଛି ତମ ଉପରେ ସୁପ୍ରିମ ପାୱାର ଗୋଟେ ବୋଲି କିଏ ଉପରେ ଅଛି ତାକୁ ଡରିବାକୁ ପଡିବ।
କ ବସିକି ରାତିରେ ଏ ମ ନ ଶୋଇକି ଥରେ ଭାବନ୍ତା ମୁଁ କଣ କରୁଚି ତାହେଲେ ସେ ଜାଣିପାରନ୍ତା କୋଉଟା ଠିକ କରୁଚି କୋଉଟା ଭୁଲ କରି ଚି।
ଆଜ୍ଞା ଆଜ୍ଞା।
ସେଫ ଏପର୍ଯ୍ୟନ୍ତ ନ ଭାବିଛନ୍ତି ସେପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ଚାଲିଛି ଏ ଏଇଭଳିଆ ସବୁ କୁକର୍ମ ଚାଲିଚି।
ହୁଁ ହୁଁ ହୁଁ ହୁଁ ହୁଁ।
ଛି ଏମିତି ତ ଦୁନିଆର ଚାଲିଛି ଆଉ ଆମେ ଆଉ।
ଆମେ ତାକୁ କଣ କରିଆ? ଆମର ଗୋଟିଏ କାମ ଭଗବାନଙ୍କ ନାମ ଦପି ଜୀବନଟାକୁ ଭଲରେ ନେବା।
ନିହାତି ଯାହା ହଉ ଭାଇ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା।
ମୁଁ ମୁଁ ବି ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ଠିକ ଅଛି ଆଜ୍ଞା ଜୟ ଶ୍ରୀ ଜଗନ୍ନାଥ ରଖୁଛି ଆଜ୍ଞା।
ଆ